ହ୍ୟାଲୋ।
ହଁ ଭାଇ
ହଁ କଣ ଖବର ଭାଇ
ଭାଇ ଚାଲିଛି ଆଉ ଆଉ ଆପଣ କଣ ସେପଟେ ଖବର? କେମିତି ଅଛନ୍ତି?
ମୁଁ ସେମିତି ଭଗବାନଙ୍କ ଦୟାରୁ ସବୁ ଠିକ ଠାକ୍ ଚାଲିଛି ଏମିତି ଆଉ ବର୍ଷା ତ ହେଉନି ଖରା ହେଉଛି ଗରମ ଲାଗୁଛି ଉଠଉଛି ବର୍ଷା ହବ ହବ ବୋଲି କିଛି ହେଉନି ଜଣାପଡ଼ୁନି କେବେ ବର୍ଷା ହେବ କଣ ହେବ ସେମିତି ଆଉ
ହଁ ସେ -ସେଇଟା ହିଁ ଆମର ଏପଟେ ଭାବିଲି ରଜ ପରେ ବର୍ଷା ଟିକେ ହବ। କିନ୍ତୁ କିଛି ବର୍ଷା ନାହିଁ। ପୁରା ଭ-ଭୟଙ୍କର ଗରମ ହେଲାଣି। ଦେଖାଯାଉ କଣ ହବ ଭାବୁଚୁ ରଥଯାତ୍ରା ସମୟରେ ଟିକେ ବର୍ଷା ଆରମ୍ଭ ହବ। ଏଇ ବର୍ଷ ରଥଯାତ୍ରା ଘୁଞ୍ଚି ଯାଉଚି। ଆପଣଙ୍କ ସେପଟେ ଉଁ, କେମିତି କଣ ହୁଏ ରଥଯାତ୍ରା?
ଏପଟେ ସେଇ ରଥଯାତ୍ରା। କିନ୍ତୁ ଆମ ପୂର୍ବ ଓଡିଶାରେ ଯେମିତି ରଥଯାତ୍ରା ହୁଏ ନା। ସେତେ ବଡ ଧରଣର ରଥଯାତ୍ରା ହୁଏ। ଆଉ ଏପଟେ ଏବେ ସାଙ୍ଗେ ସାଙ୍ଗେ କିଛି ଦିନ ପୂର୍ବରୁ ଶୀତଳ ଷଷ୍ଠୀ ହେଇଥିଲା ବହୁତ ଭଲରେ। ଆ ସେଇ ଦେଖ ସେଟା ଗୋଟେ କଣ ଆମ ଏପଟେ ବହୁତ ବଡ ଆକାରରେ ଶୀତଳ ସୃଷ୍ଟି ହୁଏ। ମାନେ ଶିବ ପାର୍ବତୀଙ୍କର ବିବାହ କୁହନ୍ତି ଏଟାକୁ। ତ ସେଠି ମୋରିଆ ଦା-ଚାରିଶହ ବର୍ଷ ପୁରୁଣା କୁହନ୍ତି। କିଏ କହୁଚି ପାଁଶହ କିଏ ଚାରିଶହ ଏମିତି ମାନେ ବହୁତ ପୁରୁଣା। ବର୍ଷର ପ୍ରଥା ସେଇଟା କି ସିବୁ ମାନେ ଯେମିତି ଆମର ହିନ୍ଦୁ ଧର୍ମରେ ଯେମିତି ବାହାଘର କରାଯାଏନି। ବର ଯିବ ପୂର୍ବଦିନ କନ୍ୟା ଘରକୁ ରହିବ। କନ୍ୟା ଘର ଯେମିତି ଆମର ଯଜ୍ଞ ହୁଏ। ହୋମ ହୁଏ। ଚାରିପଟ ବୁଲନ୍ତି ସାତଘେରା ଅଗ୍ନିକୁ ସାଖିରେ ରଖିକି ତା ପରଦିନ ଧରିକି ଆସନ୍ତି କନ୍ୟାକୁ ଧରିକି ଆସନ୍ତି ବର ଘରକୁ। ତ ସେଇଭଳିଆ ଆମ ହିନ୍ଦୁର ମାନେ ହିନ୍ଦୁଙ୍କ ଧର୍ମ ହିସାବରେ ତ ସେଇ ଟା ହୋଇଛି, ମାନେ କରନ୍ତି ଏବେ ହେଇଥିଲା। ଯାଇଥିଲି, ବୁଲିଥିଲି, ବହୁତ ଭଲ ହେଇଥିଲା। ହେଲେ ରଥଯାତ୍ରା ସେମିତି କରନ୍ତି। ଆଉ କିନ୍ତୁ ଆମ ପୂର୍ବ ଓଡ଼ିଶା ଭଳିଆ ଏତେ ଭଲରେ କରନ୍ତିନି। ଆଉ ରଥଯାତ୍ରା ତ ପୁରା ପୁରୀ ଆମର ପୁରା ବିଶ୍ଵ ପ୍ରସିଦ୍ଧ। ଏମିତି ଆଉ।
ଆଚ୍ଛା ଆଚ୍ଛା ଆମର ଏପଟେ ରଥଟା ଟିକେ ଯାହାହେଲେ ପୁରୀରୁ ପାଖ ତ ଯାହାେଲେ ଏମ୍ ଏପଟେ ଟିକେ ଭଲ ହୁଏ। ଆମ ଗାଁରେ ତିନୋଟି ରଥ ଅଛି। ବହୁତ ଧୁମଧାମରେ ହୁଏ। ଯାହା ଅଁ, ବାହୁଡ଼ା ଟା ଏପଟେ ଟିକେ ଭଲ ଭଲସେ ଆମ ଗାଁରେ ବହୁତ ଗହଳି ହେଇକିରି ହୁଏ। ଏବଂ ଜଗନ୍ନାଥଙ୍କ ବହୁତ ଭଲ ସୁନ୍ଦର ପ୍ର ପ୍ରତିମା ଆମର ଏଠି ଅଛି। ଏବଂ ଏଇ ସଜା ପାଖରେ ଯାହା ବି ଏ ଗ୍ରାମ ଅଛି ସେ ଲୋକମାନେ ଆସନ୍ତି। ଆଉ ରଥଯାତ୍ରା ଉଁ, ଆନନ୍ଦ ନିଅନ୍ତି। ରଥରେ ଝି-ଝିଙ୍କନ୍ତି ଏବଂ ଉଁ, ଦଶ ଦିନ ଯାକ ଗାଁରେ ବହୁତ ଅ, ଗହଳି ହୁଏ। ଏବଂ ଧୁମଧାମ ରେ ଚାଲେ ପରିବାର ଲୋକ ବି ଆସ ସନ୍ତି ଗାଁରେ ଯଦି ଅ, ରିଲେଟିଭ ଆଉ ରଥଯାତ୍ରା ଦେଖାଯାଉ ଏଇ ସମୟରେ ବର୍ଷା ଯଦି ହବ ଟିକେ ଭଲ ଲାଗିବ। ଆପଣ ସେପଟେ ବିଲକୁଲ ବର୍ଷା ନାହିଁ ଏଇ ସପ୍ତାହରେ?
ନା ଏ ସପ୍ତାହ ହେଇଗଲାଣି ଚାରି ପାଞ୍ଚ ଦିନ ପୂର୍ବରୁ ଦିନେ ତିନିଟା ଚାରିଟା ବେଳୁ ବର୍ଷା ହେଇଥିଲା। ବହୁତ ଜୋରେ ବର୍ଷା ହେଲା ଏ ମାନେ ବିଜୁଳି ବି ମାରିଥିଲା। କିନ୍ତୁ ଏଇ ଦି ତିନି ଦିନ ହେଲାଣି ଖାଲି ବର୍ଷା ଉଠଉଚି, ବିଜୁଳି ମାରୁଚି, ହେଲେ ବର୍ଷ ର୍ଷା ହେଉନି ତ, ସବୁବେଳେ ଲାଗୁଚି ଏଥର ବର୍ଷା ହବ ଆଜି ବି ସେମିତି ବହୁତ ଜୋରେ ଗରମ ହଉଥିଲା। କିନ୍ତୁ ବର୍ଷା ଉଠେଇଥିଲା କିନ୍ତୁ ବର୍ଷା ହେଲାନି। ତ ଏହି ଭଳିଆ ହଉଚି ଆଉ ସବୁବେଳେ ଆଉ। ଆଜି ଦିନଟା କଣ କେମିତି ଗଲା ରବିବାରେ?
ଆଜି ଦିନ ଟା ରବାରେ ପୁରା ରେଷ୍ଟ ଥିଲା। ଏତେ କିଛି ଆଜି ସ୍ଫେଶିଆଲ ଦିନ କିଛି ନାହିଁ। ଆଜି ଉଁ, ଟିକେ ପଳା ପଢାପଢି। ବାସ୍ ସେମ ଯାଇଥିଲି ଟିକେ ବାହାର ଟିକ ଗୋଟେ ଗ୍ରାମକୁ ବୁଲିବା ପାଇଁ। ଦେନେ ଆସିକି ଏବେ ଟିକେ ରେଷ୍ଟ ନଉଚି ଯେ, ଆପଣଙ୍କ କଥା ମନେ ପଡିଲା। ଏ ଟିକେ କଲ୍ କଲି ଆଉ। ଆଉ ଆପଣ କଣ ଥିଲା ଆଜି?
ନାହିଁ ମୋରି କଣ ସେଇଭଳିଆ, ସେଇ ସକାଳୁ ଉଠିବି କଣ ଟିକେ ବଜାର ବୁଲିକି ଯିବି। ଆସିବି ତାପରେ ଏଇ ମାନେ ଭବିଷ୍ୟତ କଥା ଚିନ୍ତା କରେ। ତ ମାନେ କଣ କରିବୁ କଣ ନାହିଁ ତାପରେ ମାନେ ଯେହେତୁ ତୁ କର୍ମମୟ ଜୀବନ ତ କିଛି ନା କିଛି କରିବା ପାଇଁ ତ ପ୍ଲାନିଂ କରିବୁ। କି ଏଇଟା ଚିନ୍ତା କରୁ ଏଇଟା କରିବି କି ସେଟା କରିବି ତ ଚାଲେ ଆଉ। ଆଉ ଆପଣ ଖେଳାଖେଳି କିଛି କରନ୍ତି ନା ନାହିଁ?
ହଁ ସଖାଳ ହଁ ସକାଳ ବେଳେ ଟିକେ ଯାଏ ଏ ରନିଂ କରିବା ପାଇଁ। ଏବଂ ସନ୍ଧ୍ୟା ବେଳେ ଟିକେ କ୍ରିକେଟ୍ ଖେଳିବା ପାଇଁ ଯାଏ। ବଟ୍ ଏବେ କିଛି ଦିନ ହେଲା ଏ ଟିକେ ପଢା ପଢି କରୁଛି। ଟିକେ ଏକ୍ଜାମ ଅଛ ଥିଲି ସେଇ କାମରେ ବ୍ୟସ୍ତ ହେଇଯାଉଚି। ନହେଲେ ରନିଙ୍ଗ ଏବଂ ଉଁ, କ୍ରିକେଟ୍ ରେ ମୋର ଟିକେ ବହୁତ ରୁଚି ଅଛି। ଏ କିନ୍ତୁ ଯେତେ ବୟସ ବଢୁଛି ସାଙ୍ଗମାନେ ବି ବହୁତ ସାରା ଚାକିରୀ କରିବାକୁ ପଳଉଛନ୍ତି ବାହାରକୁ। ଛୋଟ ଛୋଟ ପିଲାମାନେ ହିଁ ଯାହା ଏ, ସ୍କୁଲ୍ ପିଲା ସେମାନେ ହିଁ ଖେଳୁ ତାଙ୍କ ସାଙ୍ଗେ ଖେଳିବାକୁ ପଡୁଚି ଆଉ। ଆପଣ କଣ ଖେଳା ଖେଳି କରନ୍ତି?
ଆପଣଙ୍କ ସମାନେ ପରିସ୍ଥିତି ଯାହା ମୋ ପରିସ୍ଥିତି ଏ ସେମ୍ ମାନେ ଏକା ପୁରା ସେଇ ଛୁଆବେେଳେ ସବୁ ଖେଳେ। ଏମିତି ବର୍ଷାଦିନେ ତ ଫୁଟବଲ୍ ବହୁତ ଖେଳ ହୁଅନ୍ତି। ଆମ ପଟେ ଫୁଟବଲ୍ ବର୍ଷା ଦିନେ ଆସିଲା ମାନେ ଗାଁ ଲୋକ ପୁରା ଏକାଠି ହେଇଯିବେ ଖେଳ ପଡ଼ିଆରେ। ଆଉ ଆସିକି ଫୁଟ ଫୁଟବଲ୍ ଖେଳନ୍ତି। କିନ୍ତୁ ଧୀରେ ଧୀରେ ଯେ କୁହନ୍ତିନି ସମୟ ପରିସ୍ଥିତି ଆଉ ବଢ଼ିଆ ସହିତ ବହୁତ ପିଲା ଦେ ମାନେ ପଢ଼ଉଛନ୍ତି ବାହାରକୁ ଚାକିରି କରିବା ପାଇଁ। ତ ଏ ଫୁଟବଲ୍ ଖେଳିବା ପାଇଁ ପିଲା ହିଁ ମିଳୁନାହାନ୍ତି। ତା ପରେ କ୍ରିକେଟ୍ କଥା କହିଲେ ହଁ କ୍ରିକେଟ୍ ଖେ ଖେଳ ହୁଏ। ହେଲେ ଖରାଦିନିଆ ଲୋକ ଖେଳୁନି ତାପରେ ଏବେ ବହୁତ ଖେଳ ପଡ଼ିଆ ପାଇଁ ବହୁତ ମାନେ ଏ କମି। ମାନେ ଖେଳ ପଡ଼ିଆ ସହଜରେ ମିଳିପାରୁନି ସମସ୍ତଙ୍କୁ ତ ଖେଳ ପଡ଼ିଆକୁ କିଏ ଜବରଦଖଲ କରି ରଖିଦେଲାଣି। କିଏ ସେ ଆଗରୁ ଯୋଉଟା ପଡ଼ିଆ ଥିଲା ଏବେ କିଏ ଘର କରିଦେଇଚି। କିଏ ଚାଷ କରିଦେଇଛି। ତ ଏଇଭଳିଆ ସବୁ କଲା ପରେ ଖେଳ ପଡିଆ ବି ଠିକ ସେ ମିଳୁନି। ତାପରେ ପିଲାମାନେ ବି କିଏ ଆଉ ଖେ ଖେଳ ପ୍ରତି ଆଗ ଭଳିଆ ଆଗ୍ରହ ନାହିଁ। ଏବେ ଯୋଉ ଥାଏ ନା ସବୁ ଭିଡିଓରେ ଖେଳ ମାନେ ମୋବାଇଲ୍ ରେ ବସିକି ମାନେ ଅନଲାଇନ୍ କିଛି ଗେମ୍ ଖେଳୁଛନ୍ତି। ଏଇଭଳିଆ ସବୁ କିଛି କଲାଠୁ ଲୋକଙ୍କର ଧୀରେ ଧୀରେ ମାନେ ରୁଚି ପଳଉଚି। ଆଉ ଯେହେତୁ ଖେଳଟା ଏକୁଟିଆ ଖେଳି ମାନେ ଖେଳି ହବ ନା ତ ସେଇ ଯୋଗୁ କେତେବେଳେ ଚାଷ ମାନେ ମିଳିଲେ ସୁଯୋଗ ଖେଳେ। ନହେଲେ ଖେଳେନି ଆଉ। ମାନେ ଖେଳିବାକୁ ମାନେ ମିଳେନି ଆଉ। କୁଆଡ଼େ ବୁଲାବୁଲି ଅଛିକି। ମାନେ କିଛି ପ୍ରୋଗ୍ରାମ୍ ଅଛି ନା, ଲାଷ୍ଟ ଟାଇମ୍ କୁଆଡ଼େ କେବେ ଯାଇଥିଲେ ଶେଷ ଥର କିଛି କହିପାରିବେ?
ଆଚ୍ଛା ଆମର ଏପଟେ ବି ଉଁ ଖେଳେ। ଥିଲି ଆ, ଏବେ ବୟସରେ ଆଉ ଏ ସେ ସବୁ କମ ହଉଚ କିନ୍ତୁ ହଁ ବୁଲାବୁଲି କଥା କହିଲେ ଯାଇଥିଲୁ ଆର ସପ୍ତାହରେ ପୁରୀ। ତ ବହୁତ ଭଲ ଜଗା ଦର୍ଶନ ପାଇଲୁ। ଅଁ, ଯାହା ହଉ ଗହଳି ଥିଲା। ବହୁତ ଭିଡ ଥିଲା। ସେଇ ଭିଡ ଦେଖିକି ମନ କହିଲା କଣ ଜଗା ଦର୍ଶନ କରିପାରିବି କି ନାଇଁ। କିନ୍ତୁ ଯାହା ହଉ ଜଗାର କୃପା ଥିଲା। ଆ ଭଲ ଗୋଟେ ଦର୍ଶନ ଥିଲା ମିଳିଲା। ରାତି ଏଁ, ସାଢେ ଏଗାରଟା ପରେ ବି ଭୟଙ୍କର ଭିଡ ଥିଲା। ସେ ମନ୍ଦିରରେ ଆହେଁ ତା ଦ୍ଵାରା ବି ଦର୍ଶନ ମିଳିଲା। ଏଣ୍ଡ ଅବଢା ଟିକେ ସାରିଲୁ। ରାତିରେ ସାରିକି ଆସିଲୁ। ଏତେ ଭିଡ ଦେଖି ଭାବିଲୁ ଆଉ ଦର୍ଶନ ମିଳିବ କି ନାଇଁ କିନ୍ତୁ ଜଗାର କୃପା ଅଛି। ଶେଷକୁ ଡା- ଡାକିଛନ୍ତି ଯେ ଯାଇକି ଦର୍ଶନ କରି ଆସିଲୁ ଆଉ। ଆପଣ କେବେ ଯାଇଥିଲେ ପୁରୀ ଆଡେ?
ମୁଁ ତ ପୁରୀ କହିଲେ ଆର ବର୍ଷ ଯାଇଥିଲି। ସେଇ ମାଘ ମାସରେ ବୁର ବୋଧେ ଯାଇଥିଲି ମୋର ଏଇସ ମାନେ ଆ, ମାନେ ସତ ଇଏଟା ଏକଜାଟ୍ ଡେଟ୍ ଟା ମନେପଡୁନି। ବୋଧେ ମାଘ ମାସରେ ସେ ଶୀତଦିନେ ହିଁ ଯାଇଥିଲି। ତ ଭଲ ଥିଲା ସେତେ ଲୋକ ବହୁତ ସଖାଳୁ ସଖାଳୁ ଯାଇକି ପହଞ୍ଚିଥିଲୁ। ତ ରାତିରେ ପଳେଇଲୁ ତ ସେଠି ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉଦୟ ଦେଖିଥିଲୁ। ତାପରେ କୋଣାର୍କ ଉଁ, ତାପରେ ସିଧା ପଳେଇ ଆସିଲୁ ଅ ସେଇ ଆମର ଏଇ ମାନେ ସମୁଦ୍ର କୂଳରେ ଗାଧେଇକି ତାପରେ ସିଧା ସକାଳୁ ମାନେ ସୂର୍ଯ୍ୟ ଛଅଟା କି ସାତଟା ଭିତରେ ଆମେ ପହଞ୍ଚିଗଲୁ ଜଗାକୁ ଜଗା ଦର୍ଶନ କଲୁ। ତ ସେତେବେଳେ ଏତେ ଲୋକ ନଥିଲେ। ସଖାଳୁ ମାନେ ଯେତେ ସ-ଦଶଟା ଏଗାରଟା ବେଳେ ଯେତିକି ଲୋକ ପଳେଇ ଆସ ସନ୍ତି, ସକାଳୁ ଟିକେ ବହୁତ କମ୍ ଲୋକ ଥିଲେ। ତ ବହୁତ ସହଜରେ ଆମେ ଜଗାକୁ ଦର୍ଶନ କରିପାରିଥିଲୁ। ବହୁତ ପାଖକୁ ଯାଇକି ବି ଦେଖାକରିପାରି, ଦେଖିଥିଲୁ ତାପରେ ଆସିଲୁ ତାପରେ କୋଣାର୍କ ବୁଲିଲୁ। କ୍ଷୀରଚୋରା ଗୋପୀନାଥ ବୁଲିଲୁ। ଏମିତି ହେଇ ଆସ ଥିଲୁ ଗୁଟେ ବର୍ଷ ତଳେ ମୁଁ ଯାଇଥିଲି ସେପଟେ ପୁରୀ। ଆଉ ବୁଲିବାକୁ କହିଲେ ଏଇ ଏଇ ଦୁଇ ତିନି ମାସ ପୂର୍ବରୁ ଆମେ ଯାଇଥିଲୁ ସେଇ ଦେଓମାଳି, କୋରାପୁଟ, ଆଉ ମାଲକାନାଗିରି, ବରଗଡ଼ ଏ ଏରିଆ ସବୁ ବୁଲିଥିଲୁ। ଆଉ ବହୁତ ବଢ଼ିଆ ଜାଗା। ମାନେ ଦେଓମାଳି ହଉଛି ଓଡ଼ିଶାର ସବୁଠୁ ଉଚ୍ଚତମ ଶୃଙ୍ଗ। ସେଠି ଆପଣ ଯିବେ ବହୁତ ଭଲ ଲାଗିବ। ବହୁତ ଅନ, ଭଲ ଭଲ ଅନୁଭୂତି ଆପଣ ନେଇକି ଆସିବେ। ତ ଯଦି ଆପଣଙ୍କୁ ଜୀବନରେ କେବେ ସୁଯୋଗ ମିଳୁଚି ତ ମୁଁ ଆପଣଙ୍କୁ କହିବେ କି ଥରେ ବୁଲିକି ଆସନ୍ତୁ ମାନେ ବହୁତ୍ ବଢିଆ ଜାଗା।
ଓଁ ହ ହୋ।
ଘରେ କଣ କେମିତି ଅଛନ୍ତି ସବୁ?
ହଁ ଘରେ ସବୁ ଠିକ ଠାକ୍ ସବୁ କର୍ମମୟ ଜୀବନରେ ବ୍ୟସ୍ତ ଅଛନ୍ତି। ମୁଁ ବି ଯାଇଥିଲି ଦୁଇ ମାସ ତିନି ମାସ ଚଳେ ଦିଓମାଳି କୋରାପୁଟ ଗୋଟେ ପାଠ କାମରେ ସେଠୁ ସାରି ଯାଇଥିଲୁ ଦେଓମାଳି। ପାହାଡ ଉପରୁ ବହୁତ ଶାନ୍ତ ବହୁତ ଗୋଟେ ଆନନ୍ଦମୟ ଜାଗା ସେଇଟା। ଆଉ ବହୁତ ଥଣ୍ଡା ଏରିଆ ବି ସେ କୋରାପୁଟ ଦେଓମାଳି ଏବଂ ସେ ପାଖରେ ଯୋଉ ବି ପାଖରେ ଯାଇଥିଲୁ ଜ ପୁରାଟେ ବି ଏମିତି ଯାଇକି ଆସିଥିଲୁ ବହୁତ ଥଣ୍ଡା ଏରିଆ ସେପଟେ ଖାଦ୍ୟ ବି ଟିକେ ଆମର ଖାଦ୍ୟରୁ ଟିକେ ଅଲଗା ଆଉ ପାଣି ବି ବହୁତ ଟିକେ ଅଲଗା ଥିଲା ସେତିକି କୋଉଠି ଗୋଟେ ମନ ଅଛି ନକ୍ ଟାଇ ବି